ହଁ।
କଣ କରୁଛ।
ମୁଁ ଏଇ ବସିଛି ତମେ କଣ କରୁଛ?
ମୁଁ ଏଇ ଶୋଇକି ଉଠିକି ବ୍ରଶ କରିକି ଆମ୍ବ ଗୋଟେ ଖାଇକି ବସିଛି ଆଉ।
ଆଚ୍ଛା ଆଛା। ଆମ୍ବ ଖାଇଛ ନା ମୁଁ ବି ଏଇ ସକାଳେ ଉଠିକି ପିଠା ଆଉ ସୋୟାବିନ ତରକାରୀ କରିଥିଲି। ସୋୟାବିନ ରେ ସେ ଆଳୁ ବଡ଼ିକି ସେମିତି ତରକାରୀ ହେଇଥିଲା।
ହଁ ତାପରେ ଏବେ ତ ଯୋଉ ଖରା ଦିନରେ ତ ଛୁଟି ଥିଲା ଯୋଉଠାରୁ ସବୁ ଛୁଟି ଖୋଲିଗଲା। ତ ଏବେ ଆଉ ଅଧିକ ଶୋଇ ବିି ହଉନି ଆଉ ଆଜି ଟିକେ ଫାଷ୍ଟ ଦିନ ଟା ତ ମୁଁ ଗଲେନି କଲେଜ ସେଇ ଯୁଗରୁ ମୁଁ ସକାଳୁ ଲେଟ୍ ରେ ଟିକେ ଉଠୁଛି କାଲି ଠାରୁ ଯିବି ଆଉ।
ହଁ ମୋ ମୁଁ ବି ତ ଆଜି ଭାବୁଛି କଲେ ଯିବିନି ବୋଲି। ଆମର ବି ଦିଇ ତିନି ଦିନ ପରେ ଇଣ୍ଟର୍ସି ବି ଦେଖାହବ ପ୍ରେଜେଣ୍ଟସନ । ସେଇଟାକୁ ଟିକେ ଭଲସେ ସାରିଦେବି ଆଉ ଏବେ ତ ସବୁ ପିଲା ଆମର ଯାଇଥିବେ ତାଙ୍କ ଘରକୁ ହଷ୍ଟେଲ ରୁ। ତ ସେମାନେ ବି ଆସୁ ଆସୁ ସେ ସମୟ ହେଇ ଯିବ। ସେଇ ଦୁଇ ତିନି ଦିନ ପରେ ଠିକ ଭାବରେ ପଢାପଢି ଆରମ୍ଭ ହେଇଯିବ।
ହଁ ଏବେ ମାନେ ଟିକେ କଲେଜ ଗଲେ ଟିକେ ଅଳସ ଅଳସ ନିଦ ଲାଗିବ କାରଣ ଦିନ ସାରା ତ ଶୋଉଥିଲି ନା ମୁଁ। ତମେ ତ ତମ କଥା ମୁଁ କହିପାରିବିନି କିନ୍ତୁ ମୁଁ ଦିନ ସାରା ଶୋଉଥିଲି ନା। ଆଉ ଏବେ ଯଦି କଲେଜ ଯିବି ମ ମତେ ମାନେ ପୁରା ଅଳସୁଆ ଅଳସୁଆ ଲାଗିବ ଖାଲି ସେଠି ନିଦ ଲାଗିବ ପଢେଇଲା ବେଳେ। ତ ମୁଁ ଆଜି ଯାଉନି କାଲି ଯିବି ନହେଲେ ଏକାଥେରେକ ସୋମବାର ଆଡକୁ ଯିବି ଆଉ।
ହଁ ହଁ ଯାହା କହିଲ ତାପରେ ବି ଆମର ବି ମତେ ବି ଅଳସୁଆ ଲାଗିବ କାରଣ ସକାଳୁ ସକାଳୁ କଣ ହୁଏ କହିଲ?
ହଁ
ଆ ମାନେ ଗରମ ଲାଗି ରାତି ବେଳେ ତ ଶୋଇ ହୁଏନି। ସକାଳ ବେଳା ହିଁ ଯାହା ଟିକେ ଶୋଇ ହୁଏ। ତାପରେ ସକାଳୁ ଉଠି ବସ ରେ କଲେଜ ଗଲା ବେଳେ ହାଲତ ପୁରା ଖରାପ ହି ହେଇ ଯାଏ ମୋର।
ହଁ ପରା ରାତିରେ ବହୁତ ଖ ଯୋଉ ଗରମ ହଉଚି। ସକାଳୁ ବୋ ଭୋରୁ ପୁରା ମାନେ ଚାର ଟା ପାଞ୍ଚ ଟା ବେଳକୁ ପୁରା ବଢିଆ ନିଦ ହଉଚି। ତାପରେ ଚାସ ଟା ପାଞ୍ଚଟା ବେଳକୁ ନିଦ ହେଲେ ସାତଟା ଆଟ ଟା ଯୋଉ ସାଢେ ଛଅଟା ସାତଟା ବେଳକୁ ତ ଉଠି ହବନି ଏତେ ଜଲ୍ଦି ସେଇ ଯୁଗରୁ ଟିକେ ଲେଟ୍ ହେଇଯାଉଜି ଉଠିବା ଆଉ ଆଜି ତମେ କେତେ ଟାରେ ଉଠିଥିଲ?
ଆଜି ତ ମୁଁ ଉଠୁ ଉଠୁ ଟିକେ ଡେରି ହେଇଗଲା ବଟ ମାନେ କେମିତି କହିଲ ମୁଁ ଆଜି ନିଦରୁ ଉଠି ଯାଇଥିଲି ସା ସାଢେ ଛଅଟା ବେଳକୁ ହେଲେ ବିଛଣା ରୁ ଉଠିଲି ସାତଟା ବେଳେ। ତ କହିବାକୁ ଗଲେ ବହୁତ ଜଲଦି ଉଠି ଯାଇଚି ମୁଁ। କାରଣ ମତେ ନିଦ ହିଁ ହେଲାନି ଆମ ଘରକୁ ମୋର ପିଇଶୀଙ୍କର ଗୋଟେ ପୁଅ ଆସିଚି ସିଏ ମତେ ଶୁଏଇ ହିଁ ଦେଲାନି। ଲାତ ମାରିକି ମାନେ ମୋର ଉଠେଇ ଦେଲା ହିଁ ମତେ।
ହଁ ସେ ବହୁତ ଦୁଷ୍ଟ ହଉଚି ନା। ଆ ତାକୁ ମାଡର ବହୁତ ଅଭାବ ହେଲାଣି ସେ ମାଡ ଖାଇବ ବହୁତ। କାରଣ ସେ ଏବେ ବହୁତ ଦୁଷ୍ଟ ହଉଚି ଆରଥରକ ଯେତେବେଳେ ଆସିଥିଲା ମାନେ ଇଆ ଠାରୁ ତ ଟିକେ ଶାନ୍ତ ହି ଥିଲା ତାପରେ ସେ ଏବେ ଯେତିକି ଦୁଷ୍ଟ ହଉଚି ନା ଯାଇଙ୍କି କାଲି କଣ କରିଚି ଜାଣିଚ କାଲି ଆମ ଛାତ ଉପରୁକୁ ଓ ଯାଇଥିଲା ଛାତଉପୁରୁକୁ ଆମ ସାଇଡ ଘରେ ଗୋଟେ ଅଙ୍କଲ ଙ୍କ ଘର ଅଛି ସେ ସବୁବେଳେ ମାନେ ତାଙ୍କ ଛାତକୁ କି ତାଙ୍କ ଗ ଛ କି ଟାଙ୍କିରେ ଲାଗିଲେ ସେ ପାଟି କରନ୍ତି ସେ କଣ କରିଚି ନା ଖରା ବେଳର ଦିଟା ତିନିଟା ବେଳେ ଯାଇଁଙ୍କି ସେଇ ଛାତର ଗେଟ ଖୋଲିକି ତାଙ୍କ ଟା ମାନେ ସେ ଟାଙ୍କି ଟା ଏତେ ଉଞ୍ଚା ସେ ଟା ଙ୍କି ଉପରେ ଚଢିଲା ବି କେମିତି ଆମେ ସେ ଘର ଲୋକ ସବୁ ସେ ଭାବୁଚୁ ମାନେ ଏତେ ଛୋଟ ହାଇଟ ତାର ସେ ଏତେ ବଡ ଟାଙ୍କି କୁ ଚଢିକି ତାଙ୍କ ଗୋଟେ ବୋଟଲ ରେ ପାଣି ନେଇକି ତାଙ୍କ ବୋଟଲ ରେ ସେଇ ବୋଟଲ ର ପାଣି ଗୁଡାକ ନେଇକି ତାଙ୍କ ଛାତ ଉପରେ ଢାଳୁଚି ମାନେ ସେ ଟାଙ୍କି ଉପରେ ସେ ଚଢିଲା କେମିତି କେଜାଣି। ତାପରେ ସେ ଯୋଉ ଛା ଟାଙ୍କି ଉପରେ ଚଢିବା ପୂର୍ବରୁ ସେ ଯଉ ସିଢିରେ ଗଲା ସିଢିରେ ତା ମାମାଙ୍କର ଶାଢୀ ଶୁଖିଥିଲା ସେ ଶାଢୀରେ ଶାଢୀ ପୁରା ଶୁଖି ଯାଇଥିଲା ସେ ଶାଢୀରେ ପୁରା ବୋଟଲ ରେ ବୋ ତୋଲେ ପାଣି ଢାଳିକି ସେ ଶାଢୀ ଟାକୁ ମାନେ ପୁରା ଓଦା କରିଦେଇଚି। ତାପରେ ସେଇଠି ଆ ସେ ତାପରେ ତଳୁକୁ ଗଲା ତଳେ ଯାଇଙ୍କି ବି ମେଞ୍ଚେ ପାଣି ଢାଳିକି ଆମ ଘର ସାରା ପାଣି କରିଦେଇଚି। ଏତେ ଦୁଷ୍ଟ ସିଏ। ମାନେ ତା ଦୁଷ୍ଟାମି ବହୁତ ଦୁଷ୍ଟ ସେ ଏବେ।
ଓହୋ ଏତେ କାମ କରିଦେଇଚି ନା ସେ। ବୁଝିଲି ବୁଝିଲି ଛୋଟ ଛୁଆ ତ ଦୁଷ୍ଟ ହେବେ ହିଁ। ଆମର ବି ସେ ସେମିତି ଦୁଷ୍ଟ ହଉଚି। କା ଛାତକୁ ପଳେଇଲା ପାଣି ଟାଙ୍କି ଖୋଲିଦେଲା ଟାଙ୍କି ଉପରେ ଚଢିଗଲା ତମେ ଯେମିତି ଛାତ ଉପର କୁ ଯାଇଁକି ଫୁଲ ଛିଣ୍ଡେଇ ଦେଇକି କହିବ କି ନା ମୁଁ ଫୁଲ ଛିଣ୍ଡେଇକି ଆଣିନି। ଆରେ ଯଦି ବି ଛିଣ୍ଡେଇଚ କହିଦବ ସେଥିରେ କଣ ଅଛି। ତାପରେ ତମେ ଯୋଉ ଯାଇଙ୍କି ବାରିକ ଅଙ୍କଲଙ୍କ ର ପାଣି ଟ୍ୟାପ ଖୋଲି ଦେଇକି ଆସ। ତାଙ୍କ ଗଛ ଥରେ ଗଡେଇ ଦେଇଥିଲ। ଆମ ଛାତ ଉପରରେ ବି ପାଣି ଟ୍ୟାପ ଖୋଲି ଦେଇଥିବ ନା କଣ ମୁଁ ଛାତ ଟାକୁ ଏମିତି ମାନେ ପାଣିମୟ କରୁଚି। ଯୋଉଠୁ ପାଣି ନିଷ୍କାସନ ହବ ସେଠି ବି ଆପଣ କାଗଜ କୁଣ୍ଡା ଏମିତି କରିବୁ। ବଡ ଗୁଣ୍ଡା ଟେ କରିକି ସେଇଠି ରଖିଦେଇଥିବେ।
ସେଇଟା ମୁଁ ଏବେ କରୁନି ସେଇଟା ମୁ ଛୁଆ ବେଳେ କରୁଥିଲି। ହେତେବେଳେ ମୁଁ ବହୁତ ଛୋଟ ଥିଲି ତ ମୁ ଅଧିକା ଟିକେ ଦୁଷ୍ଟାମୀ ଥିଲି ଛୋ ଛୋଟବେଳେ ସେଇ ଯୁଗୁରୁ ମୁଁ ଛୋଟବେଳେ ଏତେ ସବୁ କାରନାମା କରିଚି ଆଉ। ଆଉ ଆପଣ ଯଦି ଆମ କଲୋନୀ କୁ ଆସିବେ ଖାଲି କହିଦେବେ ଖୁସି ଘରଟା କଉଁଠି ମାନେ ମୋର କଲୋନୀ ସାରା ପୁରା ରେକର୍ଡ଼ ଅଛି ମାନେ ମୁଁ ଯେତିକି ଅ ଦୁଷ୍ଟାମୀ କରିଚି ଛୋଟ ବେଳେ ସେତିକି କେହି ବି କରିନଥିବେ। ସାଇର ମୋର ମିଶିକି ବହୁତ ଦୁଷ୍ଟାମି କରିଚୁ।
ହଁ ମତେ ତ ପୁରା ଭଲ ଭାବରେ ଜଣା ପଡୁଚି। ଯେତେବେଳେ ବି ଯଦି କାହାର ବି କିଛି କଣ ଭାଙ୍ଗିଚି କି କିଛି ହଜିଚି ତାଙ୍କ ଫୁଲରୁ ଗ ଛ ଯାଇଛି ତାଙ୍କ ପାଣି ଟ୍ୟାପ ଖୋଲା ହେଇଚି ସେମାନେ ଆଖି ବୁଜିକି ହିଁ ଗୋଟିଏ ନାଁ ନେବେ ଖୁସି। ଆଉ ଯୋଉଟା କି ସତ ବି ହେଇଥିବ ଥରେ ତମେ କଣ କରିଥିଲ ମନେ ଅଛି କି ନାଇଁ। ମାନେ କ୍ୟାଲେଣ୍ଡର ରେ ଧୂପ ଲଗେଇ ଦେଇଚ କ୍ୟାଲେଣ୍ଡର ଟା ପୁରା ଜଳୁଚି।
ସେଇଟା ତ ମୁଁ ଯେତେବେଳେ ଫୋର କି ଫାଇଭ ରେ ଥିଲି ସେତେବେଳେ କରିଥିଲି ଏବେ ମୁଁ ଆଉ ସେମିତି କିଛି କାମ କରୁନି। କାରଣ ଏବେ ତ ବଡ ହେଇଗଲିଣି ନା ଏବେ ତ ମାନେ ଟିକେ ବୁଦ୍ଧି ଅଛି। ସେତେବେଳେ ଛୁଆ ଥିଲି କିଛି ଜାଣି ପାରୁନଥିଲି। ଆଉ ବହୁତ ସାରା ଦୁଷ୍ଟାମୀ କରୁଥିଲି ମାନେ ଅଧିକରୁୁ ଅଧିକ ଦୁଷ୍ଟାମୀ ମୁଁ କରୁଥିଲି। ସେତିକି ଦୁଷ୍ଟାମୀ ମଧ୍ୟ ତମେ ବି କରିନଥିବ। ଆଉ ତମର ମନେ ଅଛି ଆ ଯୋଉ ରୂପା ଆଣ୍ଟି ଯେତେବେଳେ ତମକୁ ଗାଧାନ୍ତି ଯେତେବେଳେ ତମୁ ଗାଧାନ୍ତି ତମେ ପୁରା ଯୋଉ ପୁରା ତମକୁ ମାନେ ତମ ନାକ ପା ଟି କାନରେ ଯୋଉ ପାଣି ପଶେଇ ଦିଅନ୍ତି ତମର ସେଇ କଥା ସବୁ ମନେ ଅଛି।
ଆରେ ସେ କଥା କେମିତି ଭୁଲିଯିବି ସେ ତ ମତେ ଯେତେବେଳେ ଖୁଏଇ ଦିଅନ୍ତି ଏତେ ବଡ ବଡ ସାଇଜରେ ଭାତ ମୋ ପାଟି ଭିତରେ ପୁରେଇ ଦେବେ ଯେ ମୁଁ ତାକୁ ଚାକୁଳି ବି ପାରିବିନି ଏଇଟା କେମିତି ମୋର ଯେତେ ଯା ହେଲେ ବି ଛୋଟ ପାଟିଟା। ତାଙ୍କର ବଡ ହାତ ଟା ତ ସେତେ ଭାତ ଆଣିକି ମତେ ତେପେଇଦେବେ ମୁଁ କେମିତି ତାକୁ ଚୋବେଇବି ମୁଁ ତ ଛୋବେଇ ପାରେନି ତାପରେ ସେ ମତେ କହିବେ ଜଲଦି ଚୋବଉନୁ ଆରେ କେମିତି ଜଲଦି ଚୋବେଇବି ଯେ ସେଥିପାଇଁ ମୋର ମାଉସୀ ସେ ଝିଅ ହଉ କି ପିଇସି ଝିଅ ହଉ ସେ ବି କହିବେ କି ନାଇଁ ମାଉସୀ ସିଏ ମତେ ଖୁଏଇ ଦବନି ମାଇଁ ମତେ ଖୁଏଇଦବନି ସିଏ ମତେ ସବୁବେଳେ ବଡ ବଡ ଗୁଣ୍ଡା କରିକି ଖୁଏଇ ଦିଅନ୍ତି ମୁଁ ଠିକ ସେ ଚୋବେଇ ପାରେନି। ବେଶୀ ବସି ଖୁଏଇ ଦିଅନ୍ତି ତ ମୁଁ ତାକୁ ଠିକ ସେ ଚୋବେଇ ପାରେନି।
ଫାଙ୍କା ଅଡିଓ ଆଉ ତମର ଥରେ ମନେ ଅଛି ତମେ ଯୋଉ ଡ୍ରେନ ରେ ପଡି ଯାଇଥିଲ।
ତମେ ବୁଝିଲ ତମ କ୍ୟାରେ ଏବେ କଥା କହିବି ମୁଁ ତ ଡ୍ରେନ ରେ ଛୋଟ ବେଳେ ପଡି ତମେ ତ ଏଇ ବର୍ଷେ ପୂର୍ବରୁ ଯେତିକି ସବୁ କରିଚ କାମ କହିଲେ ନ ସରେ।
ଫାଙ୍କା ଅଡିଓ ତମେ ତ ଡ୍ରେନ ରେ ବହୁତ ଥର ପଡିଚ ଆଉ ଆଣ୍ ଣ୍ଟି ବି ତମକୁ ସେଇଥିପାଇଁ ବହୁତ ବାଡେଇଚନ୍ତି ସେଇଟା ବି ମୁଁ ଜାଣିଚି। ତାପରେ କିନ୍ତୁ ଆମେ ଏଇ ଯୋଉ କଲୋନୀରେ ଯୋଉ ଛୋଟ ବେଳେ ଥିଲେ ଆଉ ଯୋଉ ଆମେ ଏତେ ସାରା ପିଲା ହେଇକି ଯୋଉ ଖେଳୁଥିଲେ ସେଇଟା କିନ୍ତୁ ବହୁତ ଭଲ ଲାଗୁଥିଲା। ଆଉ ଏବେ ସେମିତିଆ ମାନେ ଆଉ ପିଲାମାନେ ତ ବାହାରକୁ ଟୋଟାଲି ଆସୁନାହାନ୍ତି ସମସ୍ତେ ଫୋନ ଧରିକି ଦେଖୁ ରଖୁଚନ୍ତି ଆଗରୁ ଆମେ ଖରାରେ ବି ମାନେ ଖେଳୁଥିଲେ ଦିନ ସାରା ପୁରା। ଯେତେବେଳେ ଛୁଟି ହେଇଯିବ ସ୍କୁଲ ତାପରେ ଆମେ ଖରାରେ ଦିନ ସାରା ପୁରା ଖେଳୁଥିବା ଖେଳୁ ଥିବା ଆଉ ସେତେବେଳେ ବହୁତ ସାରା ପିଲା ବି ଥିଲେ ଖେଳିବାକୁ ବହୁତ ଭଲ ବି ଲାଗୁଥିଲା ଏବେ ଆଉ ସେମିତି କେହି ବି ଖେଳୁନାହାନ୍ତି। ସମସ୍ତେ ଯିଏ ଦେଖିଲେ ଡାକିଲେ ଡାକ୍ କେଉ ଯଦି କିଏ ଯାଉଚନ୍ତି ତାଙ୍କ ଘରକୁ ତାଙ୍କ ସାଙ୍ଗମାନେ ତ ସେ କହିବ ସେ ମୋବାଇଲ ଦେଖୁଚି ସେ ଯିବନି ସେ ଟିଭିି ଦେଖୁଚିସେ ଯିବନି ଏମିତି ହିଁ ସମସ୍ତେ ଏ ଯୋଉ ଛୁଟି ଗୁଡାକ ଏମିତି ସବୁ ମନଉଚନ୍ତି କିନ୍ତୁ ଆମେ ଆଗରୁ ମାନେ ପୁରା ଖେଳି କୁଦିକି ପୁରା ଆମେ ଛୁଟି ମନଉଥିଲୁ ଆଉ ଏବେ ସେମିତିଆ ମାହୋଲ ବି ଆଉ ଟୋଟାଲେ ନାହିଁ।
ହଁ ପରା ଯାହା କହିଲ ଆଗୁରୁ ଆମେ କେତେ ଖେଳୁଥିଲେ ଏବେ ତ ସବୁ ବଡ ହେଇଗଲେଣି। ଆଉ ସବୁ ବି ତମରି ଭଳିଆ ଫୋନ ଧରିକି ଘରେ ବସିଯାଉଚନ୍ତି। କାମ ଦାମ ତ ଏତେ କରୁ ବି ନାହାନ୍ତି। ଫୁର୍ତ୍ତି ବି ରହୁନାହାନ୍ତି ଏମିତି ମାନ୍ଦାଙ୍କ ଭଳିଆ ଖଟ ଉପରେ ପଡିକି ଖାଲି ଫୋନ ହିଁ ଦେଖୁଚନ୍ତି ଏମିତି କଲେ କଁ ହବ? ଘରେ ରହିଲେ ବି ତମର ମାଇଣ୍ଡ ଏକ୍ସପ୍ରେସ ହବା ଦରକାର। ପଢ କି କିଛି ବି କାର୍ଯ୍ୟ କର କି କିଛି ବି ନୂଆ ଜିନିଷ ଶିଖିପାର ଏଇଟା କିନ୍ତୁ ତମେ ଗୋଟେ ଭଲ କଥା ତମର ନା ବହୁତ କ୍ରିଏଟିଭ ମାଇଣ୍ଡ ଅଛି ମୁଁ ଯେତେବେଳେ ବି ତମେ ମତେ ଆଣିକି ଦେଖଅନି କି ମୁଁ ୟୁଟ୍ୟୁବରୁ ଏଇ ଜିନିଷ ଟା ଦେଖିଲି ତାକୁ ମୁଁ ଘରେ ଯାଇକି ଏମିତି ବନେଇଚି। ଆଉ ସବୁ ଜିନିଷ ଗୁଡା ବହୁତ ଭଲ ବି ଆସେ ମତେ ତମର ଏଇ ଗୁଣ ଟା ନା ବହୁତ ଭଲ ଲାଗେ ମ ମତେ ନିଶ୍ଚିନ୍ତ ଭାବରେ ତମଠୁ ଏଇ ଗୁଣ ଟା ଶିଖିବାର ଅଛି ତ ତମେ ନେକ୍ସଟ ଯେତେବେଳେ ଆଉ କିଛି ବନେଇବ ମତେ ଆଣିକି ନିଶ୍ଚିନ୍ତ ଦେଖେଇବ ଏବେ ପାଇଁ ମୁଁ ରଖୁଚି। ତମେ ଯାଅ ତମର ଗାଁ କୁ ମୁଁ ବି ଯାଏ ଟିକେ ଶୋଇପଡେ ବାଏ।
ବାଏ।